ହ୍ୟାଲୋ ନମସ୍କାର ମ୍ୟାଡ଼ମ୍
ନମସ୍କାର ସାର୍ କେମିତି ଅଛନ୍ତି
ମୁ ଖୁବ୍ ଭଲ ଆପଣ
ମୁଁ ଭଲ ଅଛି ଆଉ ବର୍ତ୍ତମାନ କଣ କରୁଥିଲେ
ମୁଁ ଏ କ୍ଷଣିକ ହବ କାମ ସବୁ ସରିଲା ଆସିଲି ବସିକି ଖାଇବା ଖାଉଥିଲି ଆପଣ ବିଶ୍ୱାସ କରିବେନି ସମ୍ପୂର୍ଣ୍ଣ ଭାବରେ ଦିନ ଏତେ ବ୍ୟସ୍ତବହୁଳତା ମଧ୍ୟରେ ଥିଲା ଏଇ ଯେଉଁ ପ୍ରଚଣ୍ଡ ଗରମ ତା ଛଡ଼ା ସମ୍ପୂର୍ଣ୍ଣ ରୂପେ ଝାଳରେ ଗାଧୋଇକି ଯାଇଥିଲି ଆସିଲା ପରେ ଗାଧୋଇ ଯେତେବେଳେ ବସି ଖାଇ ବସିଥିଲି ହଠାତ୍ ଅ ମା ଟିଭିଟା ଲଗେଇଲେ ଆଉ ଟିଭିରେ ଗୋଟେ ଏମିତି ଚଳଚିତ୍ର ଆସିଲା ଯାହା ସମ୍ପୂର୍ଣ୍ଣ ରୂପରେ ମୋର ପିଲାବେଳର କାହାଣୀକୁ ମୋ ଆଗରେ ଯେମିତି ରଖିଦେଲା ଚଳଚ୍ଚିତ୍ରଟିର ନାଁ ଥିଲା ନାଁଟା ହେଉଛି କଣ୍ଢେଇ ଆଖିରେ ଲୁହ
ଓହୋ ମୁଁ ବି ଏଇ ଚଳଚିତ୍ର ବହୁତ ଥର ଦେଖିଛି ଆଉ ମୁଁ ବିପିଲା ମାନେ ଆପଣ ଏଇ ଚଳଚ୍ଚିତ୍ର କିବେ କହୁ କହୁ ମୋତେ ବି ସେଇ ଯେଉଁ ତାର ଚଳଚ୍ଚିତ୍ରର ହୋର୍ଡ଼ିଙ୍ଗଟା ମୋ ଆଖି ଆଗରେ ଆସିଯାଉଛି। ଆଚ୍ଛା ଇଏ ତ ଗୋଟେ ପୁରୁଣା ଚଳଚିତ୍ର ଆମ ବେଳର ଚଳଚିତ୍ର। ଆଚ୍ଛା ଏତେ ଦିନ ପରେ ଦେଖିକି ଆପଣଙ୍କୁ କେମିତି ଲା ଅନୁଭୂତି କେମିତି ଲାଗିଲା?
ମାନେ ମୁଁ ଶବ୍ଦରେ ମଧ୍ୟ ତାକୁ ବ୍ୟାଖ୍ୟା କରିପାରିବିନି ପ୍ରକୃତରେ। ଆଜିକା ଯୁଗରେ ଏମିତି ଆ ଚଳଚିତ୍ର ଏମିତି ଅଭିନୟ ଏମିତି କଳାକାର ପ୍ରକୃତରେ ମିଳିବା କାଠିକର ପାଠ ଅଟେ। ଯଦି ଦେଖାଯାଏ ଚଳ ଆଜ୍ଞା।
ଆଁ-ଆ-ବର୍ତ୍ତମାନର ଆଧୁନିକରଣ ନାଚ ଗୀତ ଆଧୁନିକରଣ ଅଁ ର ଷ୍ଟୋରି ଲାଇନ୍ ସହିତ ସେତେବେଳର ଯୋଉ ସୁନ୍ଦର ସୁନ୍ଦର କାହାଣୀ ଅ ଯୋଉଟା କିି ହୃଦୟ ଛୁ-ଛୁଇଁ ଯାଉଥିଲା ବର୍ତ୍ତମାନ ଖୋଜିକି ପାଇବା ବି ଭାରି କଷ୍ଟ।
ନିଶ୍ଚୟ ଯଦି ଦେଖିବାକୁ ଯାଏ ମୁଁ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଏ। କି କୋଉ ପ୍ରକାର ସେ ଅଭିନୟ ରହୁଥିଲା। ନିର୍ଦ୍ଦେଶକ ପ୍ରଯୋଜୋକ କେତେ ସୂକ୍ଷ୍ମ ଭାବରେ ସେହି ଜିନିଷକୁ ପରଦା ମଧ୍ୟରେ ପ୍ରକାଶ କରୁଥିଲେ। ଆଉ କଳାକାର ମଧ୍ୟ ମଧ୍ୟ ସେମାନେ ବହୁତ୍ ନିଖୁଣ ଭାବରେ ଅଭିନୟକୁ ଦଖଉଥିଲେ। ସେ ଅଭିନୟ ଦେଖିବାକୁ ଗଲେ ଜୀବନ୍ତମୟ ଥିଲା। ରଚନା ସିଦ୍ଧାନ୍ତଙ୍କ ସେହି ଆ ଯୋଡ଼ି ଯାହା ସମ ବହୁତ ରୂପରେ ଓଡିଆ ସିନେ ଜଗତରେ ରାଜ କରିଆସୁଥିଲା। ତା ସହିତ ବିଜୟ ମହାନ୍ତି, ଉତ୍ତମ ମାହାନ୍ତି, ଅପରାଜିତା ଭଳି ବରିଷ୍ଠ କଳାକାର ଯୋଉମାନେ ନିଜର କଳାର ପ୍ରଦର୍ଶନ ସମ୍ପୂର୍ଣ୍ଣ ଭାବରେ ପ୍ରତିଟି ଓଡିଆ ଚଳଚିତ୍ରରେ ଦେଖାଇଛନ୍ତି ଆଉ ପ୍ର ପ୍ରତିଟି ଓଡିଆଙ୍କ ଘରେ ମନ ଭିତରେ ନିଜର ଘର ବାନ୍ଧିଛନ୍ତି। ପ୍ରକୃତରେ ତାହା ଥିଲା ଅଭିନୟ ଯାହା ଦେଖଉଥିଲା ଭାଇ ଭଉଣୀର ସମ୍ପର୍କ ପ୍ରକୃତରେ ଓଡ଼ିଆ ମାଟିର ଅ ଅଦ୍ଭୁତ ମୂଲ୍ୟକୁ ପ୍ରକୃତରେ ଓଡିଆ ଚାଷୀର ସେହି ଚାଷ ତଥା ମାଟି ମା ପ୍ରତି ତାର ଥିବା ଅଗାଢ ପ୍ରେମକୁ। ମା ପୁଅର ସେହି ସମ୍ପର୍କ ତଥା ଝିଅଟି ଯେତେବେଳେ ସବୁ କିଛି ଆ ବଡ ହେଇ ବାହାଘର ହେଇ ଯେତେବେଳେ ମା ଘର ଛାଡି ଶାଶୁ ଘର ଆଡୁକୁ ଯାଏ ତ ସେହି ସମୟ ସେହି ଗୀତ ସେହି ସଙ୍ଗୀତ ପ୍ରକୃତରେ ମନ ଭିତରେ ଏକ ଅଦ୍ଭୁତ ପ୍ରକାରର ଘର ସୃଷ୍ଟି କରେ। ଯେମିତି ଲାଗେ ଏହି ଜୀବନ ଯେମିତି ସମ୍ପୂର୍ଣ୍ଣମୟ ହୋଇଉଠେ। ଜୀବନ୍ତକାରୀ ସେଇ ଉଦାହରଣ ଥିଲା ପ୍ର ପ୍ରକୃତରେ ଦେଖିବାକୁ ଗଲେ ଆଜି ସବୁ କିଛି ହଠାତ୍ ମୋ ଆଖି ଆଗେରେ ନାଚି ଉଠିଲା। ଆଉ ଖୁବ୍ ଦୁଃଖ ମଧ୍ୟ ଲାଗିଲା। ଆଜିକା ସିନେଜଗତ ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଛି। ଆଜିକା ସିନେଜଗତରେ ଆଧୁନିକ କରଣ ସମ୍ପୂର୍ଣ୍ଣ ରୂପରେ ମାଡ଼ି ବସିଛି। ଟଙ୍କା ପଇସାର ଅଭାବ ନାହିଁ। କିନ୍ତୁ ସେହି ଅଭିନୟ ଆଜିକା ଯୁଗରେ ନାହିଁ। କାରଣ କଣ ଆର ମୁଁ ମଧ୍ୟ ଜାଣିପାରେନି। ନିଶ୍ଚୟ ଆପଣ କଣ କହିବାକୁ ଚାହିଁବେ ଏହି ଯୁବାନ୍ତକାରୀ ଅଭିନୟ ଆଜି ଚଳଚିତ୍ରରେ ଆମକୁ ଦେଖିବାକୁ ମିଳେନି।
ନା ଏହି ଅଭିନୟ ତ ଆଜି ଆମକୁ ଆଉ ଚଳଚ୍ଚିତ୍ରରେ ହିଁ ମିଳୁନି କିନ୍ତୁ ଆପଣ କହିଲା ବେଳେ ମୋ ମନରେ ଗୋଟେ ଜିନିଷ ଆସିଯାଉଥିଲା। ନି ଏଇଭଳିଆ ଜୀବନ୍ତ ଅଭିନୟ ବର୍ତ୍ତମାନ ଆମେ କୌଣସି ଚଳଚିତ୍ରରେ ପାଇପାରିବାନି ସ ତ କିନ୍ତୁ ବର୍ତ୍ତମାନର ଯୋଉ ନାଟକ ହଉଛି ସେଇ ନାଟକ ଗୁଡାକରେ ନିହାତି ପାଇ ପାରିବା ଯେଉଁ ଆମେ ଅପେରା କହୁଛେ ଏଇ ଯୋଉ ଯାତ୍ରା ଗୁଡ଼ାକ ପଡ଼ୁଛି ସେଇ ଯାତ୍ରାରେ ମାନେ ଦେଖନ୍ତୁ ଗୋଟାଏ ଚଳଚିତ୍ରରେ ଯେତବେଳେ ଅଭିନୟ କରୁଛନ୍ତି ସେମାନେ ବହୁତ କୁଡ଼ାଏ ସର୍ଟ ଦେଉଛନ୍ତି ତାପରେ ଯାଇ ତାଙ୍କର କେତେଟା ସର୍ଟ୍ ପରେ ତାଙ୍କର ଗୋଟେ ଗୋଟେ ଅଭିନୟ ସିଲେକ୍ଟ ହେଉଛି। କିନ୍ତୁ ବର୍ତ୍ତମାନ ଆମେ ଯଦି ଏଇ ଯାତ୍ରା ଯୁଗକୁ ଦେଖିବା ଏଇ ଯାତ୍ରାରେ ସେମାନେ ଗୋଟାଏ ଥରରେ ଗୋଟାଏ ସଟରେ ତାଙ୍କର ପୁରା ଅଭିନୟ ମାନେ ସେଇଭଳିଆ ଅଭିନୟ ଯେଉଁଟାକି ଆ ଭାଇ ଭଉଣୀ କ ଭାଇ ଭଉଣୀର ସମ୍ପର୍କ ମାର ମମତା ବାପାଙ୍କ ଭଲ ପାଇବା ବାପା ବାପାଙ୍କ ଦାୟିତ୍ଵ। ଏଇ ସବୁ ମନେ ପକେଇ ଦିଏ କିନ୍ତୁ ଏଇ ସବୁ ଆଜି ବର୍ତ୍ତମାନ ଏଇ ଚଳଚିତ୍ରରେ ଦେଖିବାକୁ ମିଳୁନି ଆଜିର ସବୁ ଚଳଚିତ୍ର ଅ ଆଧୁନିକରଣ ଉପ ତା ପରେ ଏ ନିର୍ଭର କରୁଛି ଆଉ ସେଇଭଳିଆ ଅଭିନୟ ଯୋଉଥିରେ କି ପୁରା କୌଣସି ସନ୍ଦେହ କରିହେବନି ସେଇ ଜିନିଷ ବି ଆଜିକାଲି ଦେଖିବାକୁ ମିଳୁନି ଜୀବନ ଅଭିନୟ ଯଉଟାକୁ ଆମେ କହୁ ଯେମିତି ଆମ ଆଖି ଆଖରେ ନାଚି ଉଠ ଏଠି ଆମେ ତାକୁ ଅନୁଭବ କରିକି ଆମ ଆଖିରେ ଲୁହ ପଳେଇ ଆସେ। ସେଇଠି କିଛି ଖୁସିର ମାହୋଲ ହେଲେ ଆମକୁ ଖୁସି ଲାଗେ ସେଇଠି କିଛି ଦୁଃଖ ହେଲେ ଆମକୁ ଦୁଃଖ ଲାଗେ। ସେଇ ସବୁ ଜିନିଷ ଆଜିକାଲି ଚଳଚିତ୍ରରେ ଦେଖିବାକୁ ମିଳୁନି। ଆଜିକାଲି ପୁରା ଏମିତି ଲାଗୁଛି ଆ ଜୀବନ୍ତ ଅଭିନୟ ନୁହେଁ ବା ବାକି ସମସ୍ତେ ଆସି ଏଇଠି ଖାଲି ଅଭିନୟ ହିଁ କରୁଛନ୍ତି।
ପ୍ରକୃତରେ ପ୍ରଶଂସନୀୟ ସେଇ ଜିନିଷ ଆପଣ ଯାହା କହିଲେ। ଯାତ୍ରା ଜଗତ। ଯଦି ଦେଖିବାକୁ ଯାଏ ଯାତ୍ରା ଜଗତର ଏକ ଅଲଗା ହିଁ କମାଲ ରହିଛି। ଯାତ୍ରା କଳାକାର ଯେପରି ବରିଷ୍ଠ ଷ୍ଟ କଳାକାର ଥିଲେ ଅଛନ୍ତି ଦୈତାରୀ ପଣ୍ଡା। ଦୈତାରୀ ପଣ୍ଡାଙ୍କର ସେହି ଜୀବନ୍ତ ତଥା ଯୁଗନ୍ତକାରୀ ଅଭିନୟ। ସମ୍ପୂର୍ଣ୍ଣ ମନ ଭିତରେ ସିଂହରଣ ଖେଳିଦେ। ସେହି ନକରାତ୍ମକ ଅଭିନୟ ଯାହା ସମ୍ପୂର୍ଣ୍ଣ ଚଳଚ୍ଚିତ୍ରରେ ନିଜକୁ ଏକ ଅଭିନେତା ନିଜକୁ ସମ୍ପୂର୍ଣ୍ଣ ରୂପରେ କଳା ମଧ୍ୟରେ ହଜେଇ ଦେଇ ଯେତେବେଳେ ସିଏ କିଛି ପ୍ରକାର ନିଜର କଥାବାର୍ତ୍ତାକୁ ଆଲୋଚନାକୁ ସାମ୍ନାକୁ ଆଣନ୍ତି। ତାହା ସମ୍ପୂର୍ଣ୍ଣ ରୂପରେ ମନ ଭିତରେ ଏକ ଭ୍ରାନ୍ତ ଆଣିଦିଏ। ଭ୍ରାନ୍ତ ଏମିତି ପ୍ରକାର ସୃଷ୍ଟି କରେ ଆମେ ହଜିଯାଉ ଆମେ ଭାବୁ ସେହି ମଣିଷଟି ପ୍ରକୃତରେ ନିଜର ସମସ୍ତ ଦୁଃଖ ଦର୍ଦକୁ ଜିନିଷକୁ ଭୁଲି ଆଜି ଏଠାରେ ଆମ ସାମ୍ନାରେ ବସି କାନ୍ଦି ପକଉଛି। କାନ୍ଦି କାନ୍ଦି ନିଜର ମନର ବ୍ୟଥାକୁ ସେ ଲୋକଙ୍କ ସାମ୍ନାରେ ଦର୍ଶାଉଛି। କ୍ଷଣିକ ପାଇଁ ନିଜେ ମଧ୍ୟ ମୁଁ ଭୁଲିଯାଏ, କି ସିଏ ତ ଅଭିନୟ କରୁଚି। ଏହି ପ୍ରକାର ବରିଷ୍ଠ ଅଭିନୟ ରହୁଛନ୍ତି ଯାତ୍ରା ଜଗତରେ। ପ୍ରକୃତରେ ଦେଖିବାକୁ ଗଲେ ଯାତ୍ରା ଜଗତର, ସେହି ବରିଷ୍ଠ କଳାକାର ମାନେ ନିଜର ମୂଲ୍ୟକୁ, ଆଜି ସମ୍ପୂର୍ଣ୍ଣ ସମାଜରେ ସୃଷ୍ଟି କରିବାରେ ସଫଳ ହେଇଚନ୍ତି, ଆଜିକାଲିର ଯାତ୍ରା ଜଗତ ପ୍ରକୃତରେ ଦେଖାଯାଇଛି, କି ନିଜର ଆଧୁନିକ ଅ କଳା ସଂସ୍କୃତିକୁ ମଧ୍ୟ ପରିବେଷଣ କରିବାରେ, ଆଜି ସିଏ ପଛୁଆ ନାହାନ୍ତି। ପ୍ରକୃତରେ ଯାହା ଆଜି ଆମେ, ସିନେ ଜଗତରେ ପାଇ ପାରୁନୁ, ସେହି ଜିନିଷ ପାଉଛୁ ଯାତ୍ରା ଜଗତରୁ। ଯାତ୍ରା କଳାକାରମାନେ ପ୍ରକୃତରେ ବୁଝିଛନ୍ତି କଳାର ଅସଲି ମହତ୍ଵ କଣ? ପ୍ରକୃତରେ ଜାଣିବାକୁ ପାଇଛନ୍ତି କଳାର ଅସଲି ହକ୍ଦାର୍ କିଏ? ଆଉ ସେଇ କଳାକୁ, ସେ ସମସ୍ତଙ୍କ ଆଗରେ ପରିପ୍ରକାଶ କରୁଛନ୍ତି କଷ୍ଟ ତଥା, ବହୁତ ପ୍ରକାର ଚିନ୍ତା ମଧ୍ୟରେ ମଧ୍ୟ ସିଏ, ଏହି କଳାକୁ ଲୋକଙ୍କ ସାମ୍ନାରେ ପ୍ରକାଶ କରୁଛନ୍ତି। ଯାହା ସମ୍ପୂର୍ଣ୍ଣ ରୂପରେ ପ୍ରଶଂସନୀୟ ରହିଛି। ମତେ ସୁଯୋଗ ମିଳିଥିଲା, ନିଜ ଘର ଲୋକଙ୍କ ସାମ୍ନାରେ, ସାଙ୍ଗରେ ଆମେ ଯାଇଥିଲୁ ଏକ ଏମିତି ତୁଳସୀ ଗଣନାଟ୍ୟର ଯାତ୍ରା ଦେଖିବାକୁ। କି ଯୁଗାନ୍ତକାରୀ ଅଭିନୟ, କଳାକାର ମାନେ ସ ସମ୍ପୂର୍ଣ ରୂପରେ ନିଜକୁ ସମର୍ପଣ କରିଦେଇଥିଲେ ସେ କଳା ଆଘରେ। ପ୍ରକୃତରେ ପ୍ରତିଟି କଳାକାର ନିଜର ଶତ ପ୍ରତିଶତ ଚେଷ୍ଟାକୁ ସମସ୍ତଙ୍କ ସାମ୍ନାରେ ରଖିଦେଇଥିଲେ। ଅନ୍ତିମରେ ଦର୍ଶକ ସମସ୍ତେ ଛିଡ଼ା ହୋଇ ତାଙ୍କୁ କରତାଳି ଦେଇ, ତାଙ୍କର ସେହି ଅଦ୍ଭୁତ କାରୀ କଳାକୁ, ପ୍ରଶଂସା କରିଥିଲେ। ଆମକୁ ଲାଗିଲା ଯେ ଯେମିତି ପ୍ରକୃତରେ ଯାତ୍ରା ଜଗତ ନିଜର ଏକ ଅଦ୍ଭୁତ ପ୍ରଦର୍ଶନକୁ ସଫଳ ରୂପରେ, ସକ୍ଷମ ରୂପରେ, ସମସ୍ତଙ୍କ ସାମ୍ନାରେ ଆଣିବାରେ ସୁସଜ୍ଜିତ ରହିଛି। ଆପଣ ମଧ୍ୟ ଦେଖିବାକୁ ଯାଇଥିବେ, ଯାତ୍ରା ଜଗତକୁ କେବେ ଅନୁଭବ କରିଥିବେ।
ନିହାତି ଭାବରେ, ମୋ ଅନୁସାରେ କହିବାକୁ ଗଲେ ଆଜିକାଲି ମୋତେ ଏମିତି ଲାଗୁଚି, ଯେମିତି ଟଙ୍କା ସମସ୍ତଙ୍କୁ ଅନ୍ଧ କରିଦେଇଚି। ଆଗରୁ ସମସ୍ତେ ଟଙ୍କା ପଛରେ ଗୋଡ଼ଉ ନଥିଲେ ସ୍ନେହ ପ୍ରେମ ଭାବ ପଛରେ ଗୋଡ଼ଉଥିଲେ, ସେଇଥିପାଇଁ ପୁରୁଣା ଯୁ ସମୟରେ, ଏ ଯେଉଁ ପୁରୁଣା ଚଳଚ୍ଚିତ୍ର ଗୁଡ଼ାକରେ, ସେ ଅଧିକ ପଇସା ଇଏ କରାଯାଉନଥିଲା, କିନ୍ତୁ ତାର ଚଳଚ୍ଚିତ୍ର ଗୁଡ଼ାକ ବହୁତ ଭଲ ହଉଥିଲା, ଦେଖନ୍ତୁ ଆଜି ସେଇ ଯାତ୍ରାରେ ବି ସେଇଆ ଚାଲିଚି।
ଚଳଚ୍ଚିତ୍ର ଅପେକ୍ଷା ଯାତ୍ରାରେ ପଇସା କମ୍ କିନ୍ତୁ ତାଙ୍କ ଅଭିନୟ, ବହୁତ ଭଲ ଅଭିନୟ ଜୀବନ୍ତ ରକାରୀ ଅଭିନୟ, କିନ୍ତୁ ଯେଉଁଥିରେ ପଇସା ଅଧିକ ସେହି ପଇସା ହିଁ ଲୋକଙ୍କୁ ଅନ୍ଧ କରିଦେଇଚି, ଯୋଉଥିପାଇଁ କି, ସେହି ଅଭିନୟ ଆଉ ଜୀବନ୍ତ ଭଳିଆ ଲାଗୁନି ସେ ଅଭିନୟ କେବଳ ଗୋଟେ ଅଭିନୟ ଭଳିଆ ହିଁ ଲାଗୁଛି।
ପ୍ରକୃତରେ ଦେଖିବାକୁ ଗଲେ ଆଜି କାଲିକା ସିନିଯଗ ଓଡିଆ ସିନେଜଗତରେ ସମ୍ପୂର୍ଣ୍ଣ ରୂପରେ ଏକ ପ୍ରକାରର ଟ୍ରେଡ ଚାଲି ଯାଇଛି। କି ଉତ୍ତର ଭାରତ, ଆଉ ଦକ୍ଷିଣ ଭାରତର ଯୋଉ। ଅ ତିଆରି ହଉଥିବା ସିନେମାକୁ ଆମ ଓଡିଶାରେ ତାହାର ତାକୁ ଅନ ଅନୁପ୍ରାଣିତ ହେଇ ସିନେମା କରୁଛନ୍ତି କିନ୍ତୁ ଦେଖିବାକୁ ଗଲେ ଓଡ଼ିଆ ମାଟିରେ ଏତେ ପ୍ରକାର କାହାଣୀ, ଲୁଚି ରହିଛି ଯୋଉ କାହାଣୀକୁ ଯଦି ଆମେ ଉଠେଇବା ତାହେଲେ କେତେ ସୁନ୍ଦର ଭାବରେ ସେଇ କାହାଣୀରେ ଏକ ଅଦ୍ଭୁତ ଚଳଚିତ୍ର ହେଇପାରିବ, ଏଠାରେ ମାଟି ମାଟି ମାଟିରେ କାହାଣୀ ଲୁଚି ରହିଛି। ଆପଣ ଓଡ଼ିଶାରେ ବୁଲି ଦେଖିଦେବେ କୋରାପୁଟ, ମାଲକାନଗିରି, କନ୍ଧମାଳ ଦାରିଙ୍ଗବାଡ଼ି ଏତେ ସୁନ୍ଦର ଜାଗା ରହିଛି ଯାହା ପ୍ରକୃତିର ଗନ୍ତା ଘର ରହିଛି। ଏହା ଆମ ଓଡିଶାରେ ପ୍ରକୃତରେ ଦେଖାଇଛି କି ଓଡିଶାର ଭବ୍ୟତାକୁ ଦର୍ଶନ କରୁଛି, କୋଣାର୍କ ପରି ବିଶ୍ଵ ପ୍ରସିଦ୍ଧ ଜାଗା କଳା ପାଗୋଡ଼ା ଯାହାକୁ କୁହାଯାଉଛି। କୋଣାର୍କ ବିଶ୍ଵର ସବୁଠୁ ପୁରାତନ ସୂର୍ଯ୍ୟ ମନ୍ଦିର ଆମର ଏହି ଦେଶରେ ରହିଛି, ଆମ ଓଡ଼ିଶାରେ ରହିଛି, ଆଜ୍ଞା।
ଆପଣଙ୍କ କହିବା ଅନୁସାରେ ବର୍ତ୍ତମାନ ଚଳଚ୍ଚିତ୍ରର ପରିସ୍ଥିତି ଦେଖି ଭାରି ଦୁଃଖ ଲାଗୁଛି। କିନ୍ତୁ ପୁରୁଣା ଚଳଚ୍ଚିତ୍ର କଥା ଆପଣ ଟିକେ ମନେ ପକାଇ ଦେେଲେ ମୋତେ ବହୁତ ଖୁସି ଲାଗିଲା। ଆପଣଙ୍କ ସହିତ କଥା ହେଇକି ମୋତେ ବହୁତ ଭଲ ଲାଗିଲା ଧନ୍ୟବାଦ ସାର୍।
ନିଶ୍ଚୟ ନିଶ୍ଚୟ ମତେ ମଧ୍ୟ ବହୁତ ଖୁସି ଲାଗିଲା। ଆମେ ପୁଣି ଥରେ ଆମ ପିଲାବେଳର ସେହି ଚଳଚ୍ଚିତ୍ର ବିଷୟରେ କଥାବାର୍ତ୍ତା ହେଲେ। ମନ ମୋର ମଧ୍ୟ ଗଦଗଦ ହୋଇଇଉଠିଲା ଆଶା କରୁଛି ଯେ ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା ହିଁ ଆପଣଙ୍କୁ ମଧ୍ୟ ଭଲ ଲାଗିଥିବ ଧନ୍ୟବାଦ।
ଧନ୍ୟବାଦ ରଖୁଛି।